କେମିତି କେମିତି କଲୁ କ ହେଲା, କେମିତି କଲୁ କ ହେଲା? ଆଧେରେ କେମିତି କଲ୍ କଲୁ ନା?
କଣ ହେଇଛି?
ଶୁଭୁନେଇଁ ତେତେ?
ଶୁଭିଲା?
ହ୍ୟାଲୋ। ହଁସ୍ ମତେ ତ ଶୁଭୁଛି, ତୁ ଏଧେରେ କେମିତି କଲୁ କଲ୍ ନା?
ହଁ ମୁଁ ସେଇଥେରେ କଲ୍ ଲଗେଇଲି ବା।
କେମିତି କଣ ମୋର ତ କୋଉଠି ଅପସନ ପାଇଲିନି?
ତୁ କୋଉଠି?
ତେଲ ଟାଙ୍କିରେ ଟିକେ ଲାଇନ ଥା ଆଁ।
ହଁ ମୁଁ ଲାଇନ୍, ତେଲ ପକଉଛୁ?
ଟିକେ ଅଲଗା କଲ? ହ୍ୟାଲୋ।
ମୁଁ କହିଲି ସେ ଯୋଉ
ଏବେ ଘରେ ନଥିବେ?
ହ୍ୟାଲୋ।
ହ
ହଉ।
ହ୍ୟାଲୋ। ହ୍ୟାଲୋ।
ହୁଁ।
ହ
ହ୍ୟାଲୋ। ହଁ
ମାତରଂ।
ଶୁଗା ଯାଉନି?
ହ୍ୟାଲୋ।
ହଁ।
ଉଁ
ହ
ହାଲୋ
ଖବ କି କଣ ହଁ ଅଛି
ଭାଇ କୁହ କୋଉଠି ଅଛ ତମେ?
ଏଇଠି ଆଇଥିଲି ବୁଲିବାକୁ ଆଇଥିଲି ପରା। ରୁମ୍ ରେ ଏଇଠି ବସିଚି ଆଉ।
ବୁଲିବାକୁ ଗୋଟେ ଜାଗା ଯାଇଥିଲୁ?
ହୁଁ ଏଇ
ହଁ କାଦେରିଗୁଡା ନା କଣ? କଟକରେ?
ହାଇଦ୍ରାବାଦ।
କୋଉଠି ଅଛୁ?
ହୁଁ ଉହୁଁ। ଆଉ ହାଇଦ୍ରାବାଦ କାଇଁ ଯାଇଥିଲୁ?
ଆଇଟି ଯାଇଥିଲେ ପରା ଏଜାମ ଟା ଅଛି ଆର ମାସରେ। ଏକଜାମ ପାଇଁ ଆଇଥିଲି ଫର୍ମ ଫିଲ୍ଅପ କରିବାକୁ। ଫର୍ମ ଫିଲପ କଲି ତୁ ରୁମରେ? ରୁମରେ ନା କୋଉଠି? ଆସିବୁ କୋଉଦିନ ଗାଁକୁ?
ଯିବି ଦେଖିକିରି ଏଇ ଇଏ ଭିତରେ ଯିବି ଆଉ ଦେଖି ଜୁଲାଇ ଏକ ଦୁଇ ଭିତରେ। ହାଲୋ
ଏ ମାସ୍ ତାହେଲେ ଏ ମାସରେ ଆସିବା ଠିକ୍ ନାହିଁ।
ନା ନା।
ଆଇଥିଲେ କଣ ହେଇଥାନ୍ତା।
ଦେଖିବା ଦେଖିବା ଶୁଭୁନି? ବରଯାତ୍ରୀ ହେବ?
ଖାଇବା ପିଇବା କଣ ଆଜି ହେଇଛି ଜ୍ୟୋତି ଭାଇ? ଏ ଡା ଡାଇରେକ୍ଟ ମନ୍ଦିରକୁ।
ହାଲୋ ହାଲୋ।
ଡାଇରେକ୍ଟ ବରଯାତ୍ରୀ ବା। ଆମେ ଯିବା ଏକାଥରେ ଏଠିକି, ମାନେ ନଚା ନାଚି ନାହିଁ।
ସାଙ୍ଗରେ କିଏ ଯାଇଛି?
ହ୍ୟାଲୋ। ଆ ଯାଉନୁ ଟିକେ ବୁବୁ ଭାଉଜକୁ ଦେଖି ଆସିବୁ।
ବୁବୁ ଭାଉଜ ଘରକୁ ଆଇଛି ନା?
ହଁ ନୂଆ ବାହାଘର ହେଇଛି। ଟୋକା କାଲି ରାତିରେ ଘରକୁ ଆଇଛି।
କାଲି ରାତିରେ ଘରକୁ ଆଇଛି?
ହୁଁ।
ଶୁଭୁନି!
ସେ ତତେ ଭାଇ ଡାକି ନମସ୍କାର
ସେଇଆ ବା। ଦେଖିଆ କଣ ହଁ। ଲାଇନ୍ ରେ ଥା ତ? ହଁ ହଁ ହଁ ହଁ
କଣ ଡେଲି ପର ଡେ ହାଁ? କରିପାରିବା ଯେ ହାଁ ଭଲ ଘଣ୍ଟା ଘଣ୍ଟା ରାସ୍ତାରେ
ଯା
ଆ ତାକୁ ରେଫର କରିଦେବି।
ହଁ ହେଲାନି ହଁ ହେଉ।
କରିବୁ ହେଲା ମାନେ ସିଏ ଯାହା କହିବ ଚାଟିଙ୍ଗ କରିବୁ ପଇସା ମିଳିବ।
ଟିକେ ଆଣେ।
ଆଉ ଏଇ ମାସରେ
ହ୍ୟାଲୋ। ତପ ତପ ତପନ ଆଜି ଗାଁ ଯାକ ମିଠା ବାଣ୍ଟିଚି ଦଶ ଟଙ୍କିଆ ଲେଖା। ଜଣିକିଆ ଗୋଟେ ଲେଖା।
କିଏ ସେ ତ- ତପନ ଆଜି ବାଣ୍ଟୁଛି ମିଠା?
ହଁ ମିଠା ବାଣ୍ଟିଛି।
ଆରେ ଜ୍ବାଇଁ ଜୁ ସମୁଦୁର କି ସ- ଗମେଣ୍ଟ ଚାକିରିଆ ସମୁଦୀ ପାଇଲା ବୋଲି ନା କଣ ପାଇଁ?
ତ-ତପନ କହିବା କଥା, ତପନ କହିବା କଥା ଗୋଟାଏ ଝୁଅ ବୁଢା ମଲେ ଯିବ କୁଆଡେ। ହେଲା ତପନ କହିବା କଥା ହେଲା ଗୋଟାଏ ତ ଝୁଅ ବୁଢା ମରିବ ମାନେ ସବୁ ସମ୍ପତ୍ତି ମୋର। ହେଲୋ।
ହେ ଏଇ ଖୁସିରେ ଆଜ୍ଞା ବୁଢା ତପନ ଅଛି ହେଲାକି।
ଆ ତ ଜ୍ବାଇଁ ସ୍ବିକାର କଲାଣି ବୁଢା?
ଶୁଭୁନି।
ଜ୍ବାଇଁ ବୋଲି ମାନିଲାଇଁ ବୁଢା ବା?
ଆରେ ବୁଢା ସିନା ପଚାରନି। ବୁଢାର ଆଉ କେହି ପିଲା ଛୁଆ ନାହାନ୍ତି। ହେଲାକି, ଏଇ ଗୋଟାଏ ଝୁଅ ତାର ଥିଲା। ତପନ କହିବା କଥା ପଇସା ସବୁ ଯିବ କୁଆଡେ ଯୋଉ ବୁ-ବୁଢା ବୁଢା ବୁଢୀ ମଲେ ସବୁ ଆମର।
ଏ ହବନି ସତରେ ଝୁଅକୁ ଆଜି ପଚାରିନି କାଲିକି ପଚାରିବ ଆଉ କଣ। ଯା ହଉ ଟୋକା ତାହାଲେ ପଳେଇ ଆଇଚି ଘରକୁ ନା କଣ?
କଣ ହେଇଛି?
କହିଲି ଟୋକା ତାହେଲେ ଘରକୁ ପଳେଇ ଆଇଛି।
ହ୍ୟାଲୋ।
କହିଲି ଟୋକା
ଭଲ୍ ଦେ-ବ-ଭଲ ଭଲ ଭଲ ଇଏ ଟେ ପାଇଗଲେ ଆଉ କଣ।
ଭଲ ବୋଉଟେ ନା କଣ, କୋଉ ଗୋଟାଏ ଭଲ ପାଇଲା ଆଉ ଗୋଟେ ରା
କଥା କହୁନି ତପନ ଯୋଉ କଥା କହୁ ଠିକ କଥା କହୁଛି। ଆ, ବୁ ଯଦି ଇଏ ମରିବ କିଏ କହନି ତା ଧର ତା ବାପା ବୋଉ ମରିଗଲେ। ତାପରେ ସେ ସମ୍ପଦକୁ ତା ଝିଅ ଯାଇକିରି ପୁଣି କେସ୍ କରି ନେଇ ଆସିପାରିବ।
ହଁ।
ଆଉ ତା ବାପା ଯଦି ଗାଣ୍ଡିମସ୍ତାନୀ କରିବ କାହାକୁ ଗୋଟେ ପୁଅ କରିକି ରଖିକି ତା ନାଁରେ ସବୁ କରିଦେଲା ଇଏ ଗାଣ୍ଡି ମରେଇବ।
ତା ବାପା କଣ କରେକି? ବାପାର ଯଦି ଭଉଣୀ ଥବ। କି ବା ତା ବାପାର ତା ବାପାର ନିଜ ଭଉଣୀ କି କି ତା ବାପାର କିଏ ଯ ନିଜ ଭାଇ ଥେବେ କି ନହେଲେ ତା ବାପାର ମାଉସୀ ହରିକା ତା ମୁଣ୍ଡଟାକୁ ଇଏ ଖାଇବେ। ଆଉ କଣ ବାଳ ଖାଲି ତପନ କଥାରେ ସବୁ ହେଇ ଯିବ ନା କଣ।
ତପନ ଆଜି କୋଡିଏ ହଜାର ଟଙ୍କାର ମିଠା ଖାଲି ବାଣ୍ଟିଚି ଟି। ହଁ ପଚାନ ହଁ ପଚାରିବ ଯାଉନ। ହଁ, ହଁ କୋଡ଼ିଏ ହଜାର ଟଙ୍କାର ମି ଛଁ ଟିପି
ଆଜ୍ଞା ମିଠା ବାଣ୍ଟିଚ ଗୋଟେ ଆମର ନାଇଁ। ଆଉ ଗୋଟେ ବୁବୁ କଥା ଗୋଟେ ଜାଣିଛୁ ଟି। ବୁବୁ ଏବେ ଏମିତି ଗଞେଇ ଟାଣୁଛି। ହାଲୋ।
ହାଲୋ।
ବୁବୁ ଏବେ ଏମିତି
ହଁ ଏମିତିଆ କଥା କଣ ଆଉ ବେଳା ଏଜା ଖୁସି ପୁରା ହାଲୋ।
ବୁବୁ ଏମିତି ଗଞ୍ଚେଇ ଟାଣୁଛି ହେଲା। ବୁବୁ ବା ଏମତି ଗଞେଇ ଟାଣୁଛି ତତେ ପୁରେଇକି ଟାଣିକି ଚାଲିଦବ।
ଆଉ ବୁବୁ ବୁବୁର ବାହାଘର ପୁଣି ହବ ଜାଣିଛୁ ତ।
କଉଦିନ?
ତ କହିବା କଥା କି ସାନ ପୁଅ ତ ବାହା ହେଇ ପଇଲା ଆଉ ବଡ ପୁଅଟା ବାହାର କରି ଦେବି ଆଉ ଏଇ ଏଇ ଏଇତ ଏୟା କହୁଛି। ଶୁଭୁନି।
ବାକି ଆଉ କାହିଁ ରଖିବ ନା କଣ।
ହଁ ଆଉ ସାନ ତ ନେଇଗଲା ଆଉ ବଡ଼ଟା କାଇଁ ରଖିବି। ଟିକେ ଲାଇନ ରେ ରହ କାନୂ
ହଁ।
ହଁ ବି ହଁ।
ହ୍ୟାଲୋ।
ହଁ କହୁନୁ।
ଏମିତିଆ କଥା ଆଉ କଣ ଆଉ ଗାଁ ତ ଏଇଆ ଚାଲିଛି ମତେ ମତେ ବାଦଲ ଫୋନ କରିଥିଲା କଇଲା ଆସୁନୁ ଆସେ କହନା ମୁଁ ଯିବି ଏକାଥରେ। ଆଉ ଏବେ ଆଉ କହନା କିିଛି।
ଆଉ ଓୟୋ ଫାଙ୍କ ଫାଙ୍କା ମଜା ବାହାର ରୁମ ଭିତରେ ବେ?
ଶୁବୁନି।
ସେ ଯେ ବାହାରେ ନା ରୁମ୍ ଭିତରେ ବା?
ମୁଁ ଏଇ ରୁମ ଆଇଛି ଖାଇବାକୁ ନବାକୁ।
ହଁ।
ଖାଇବାକୁ ନେଇକରି ଯିବି ଏବେ ଆଉ ଆଇଲିଥିଲି ବାହାରକୁ ଖାଇବା ନବା ପାଇଁ ଏଠି ରହିଲୁ କିଛି ସମୟ ପରେ। ପୁଣି ଆଉ ଗୋଟେ ସ୍ୱର୍ଣ୍ଣଗିରି ଦେଖିକି ଯିବୁ ଆଉ ରେ ଗୁଟା ଦେଖି ସ୍ୱର୍ଣ୍ଣଗିରି ମନ୍ଦିର ମାନେ ଭୟଙ୍କର ମନ୍ଦିର ଆମ ଆମର ଇଏରେ ମନ୍ଦିର ସେମିତିୟା ନଥିବ ଓଡିଶାରେ ଆମେ ସେମିତିୟା ମନ୍ଦିର ଅସମ୍ଭବ ଜାଣିଛୁ ତ। ହ୍ୟାଲୋ।
ହବା। ଆ ଏବଟେ
ମନ୍ଦିର ଦେଖିବ ମାନେ ବଢିଆ ବଢିଆ ମାନେ ପୁରା ସୁନାର କାମ ହେଇଛି ହେଲା।
ହୁଁ।
ମନ୍ଦିର ଭିତରେ ଏ ସି ନାଗିଛି ମନ୍ଦିର ଭିତରେ ମାନେ ପୁରା ଏ ସି ଆଉ କିଛି ନାହିଁ ହେଲା। ହ୍ୟାଲୋ।
ହଁ ଭଲ ଭଲ ମନ୍ଦିର ତିରୁପତି ବାଲାଜୀ ଏସବୁ ସିଆଡକୁ ସିଆଡକୁ ସବୁ ଭଲ ଭଲ ମନ୍ଦିର। କହିଲି ସିଆଡୁକୁ ସିଆଡୁକୁ ସବୁ ଭଲ ଭଲ ମନ୍ଦିର ଯେତେ ହେଲେ କଣ ଜଗନ୍ନାଥ ମନ୍ଦିର ଭଳିଆ ଯେତେ ହେଲେ କଣ ଜଗନ୍ନାଥ ମନ୍ଦିର ଭଳିଆ।
ହ୍ୟାଲୋ।
ଗାଡି ଚଲଉଛି।
ହେଲୋ ହଉ ମୁଁ ରଖୁଛି ତୁ ଘରେ ପହଞ୍ଚିଲେ କଲ କରିବି ଆଉ ହେଲା। ହଁ ହଁ।